ହାଲୋ। ହାଲୋ।
ହାଲୋ।
ହଁ ସାର୍ କଣ କରୁଛନ୍ତି।
ମୁଁ ବସିଛି କୁହନ୍ତୁ।
ଆଚ୍ଛା ତ ଆମେ ଆମ ଟପିକ୍ ଉପରକୁ ଯିବା।
ନିଶ୍ଚୟ।
ହୁଁ ଆମ ଟପିକ ଥିଲା ରଥଯାତ୍ରା।
ରଥଯାତ୍ରା।
ଓ ରଥଯାତ୍ରା ବିଷୟରେ ଆପଣ କଣ ଜାଣିଛନ୍ତି।
ରଥଯାତ୍ରରେ ସବୁଠୁ ବିଗେଷ୍ଟ ଫେଷ୍ଟିଭାଲ ଆମ ହିନ୍ଦୁ ଧର୍ମର ଆ
ହୁଁ।
ଆଉ ବିଶେଷ କିଛି। ଯେମିତି ଜଗନ୍ନାଥ ବାହାରେ ଆସନ୍ତି ଯାତ୍ରା କରିବା ବାକୁ। ତାଙ୍କ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରରୁ ପ୍ରବେଶ କରନ୍ତି ମାଉସୀ ମା ପାଖକୁ ଯାଆନ୍ତି।
ହୁଁ।
ଆଉ ଏମିତି ଅନେକ କିଛି ଗୁଡ଼େ ଅଛି।
ଆଚ୍ଛା। ତ କିଛି ତାଙ୍କ ତଥ୍ୟ ବିଷୟରେ ଜାଣିଛନ୍ତି କି?
ହଁ ପଚାରନ୍ତୁ?
ତ କୁହନ୍ତୁ ରଥ ଯାକ ନା ଆଉ ରଥ କାହିଁକି ଅଛି?
ଆଉ ଜଗନ୍ନାଥଙ୍କ ରଥ ହେଲା ନନ୍ଦିଘୋଷ ଆଉ ବଳଦେବ ବଳଭଦ୍ରଙ୍କ ରଥ ନା?
ତାଳ ଧ୍ଵଜ।
ତାଳ ଧୂଜ,
ହୁଁ ହୁଁ ତ ମୁଁ କିଛି କହୁଛି ରଥଯାତ୍ରା ଉପରେ?
ଠିକ ଅଛି।
ତ ସାର୍ ଦେଖନ୍ତୁ ରଥଯାତ୍ରା ହଉଛି ଓଡିଶାର ସବୁଠାରୁ ପ୍ରସିଦ୍ଧ ଓ ପବିତ୍ର ପର୍ବ। ଯାହାକି ଆମର ପ୍ରତିବର୍ଷ ଆଷାଢ, ଶୁକ୍ଳ, ଦ୍ଵିତୀୟ ତିଥିରେ ପୁରୀରେ ଏହି ମହାନ ପର୍ବ ପାଳନ କରାଯାଏ। ଆଉ ପୁରୀ ଛଡା ବି ଅନ୍ୟ ଯୋଉଁ ଆମର ମନ୍ଦିର ଯାକ ଅଛି ଆମର ଟାଉନ ବଜାରରେ କି ଗାଁ ଗୁଡି କରେ ସେଠି ବି ପାଳନ କରାଯାଏ। ଏମିତି ନାହିଁ ଯେ ଖାଲି ପୁରୀରେ ହିଁ ଜଗନ୍ନାଥ ମାନେ ଜଗନ୍ନାଥଙ୍କ ଉତ୍ସବ ପାଳନ କରାଯାଏ। ଯେତିକି ଜାଗାରେ ବି ଜଗନ୍ନାଥଙ୍କ ମନ୍ଦିର ଅଛି ସବୁଠି ବି ପାଳନ କରାଯାଏ ରଥଯାତ୍ରା। ତ ପୁରୀରେ ଟିକେ ଅଧିକ ବଡ ଧରଣର କରିକିରି ପାଳନ କରାଯାଏ। ତ ଏହି ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନିଜ ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର କୁ ଯାଆନ୍ତି। ଲକ୍ଷ ଲକ୍ଷ ଭକ୍ତ ତ ଏଇ ଯାତ୍ରାରେ ଯୋଗ ଦେଇେରଥ ଟାଣି ପୁଣ୍ୟ ଲାଭ କରନ୍ତି। ବୋଲି କୁହାଯାଏ କିନ୍ତୁ ପୁଣ୍ୟ ମିଳେ କିି ନାହିଁ ସେଇଟା ଆମେ ଜାଣିନୁ? ବଟ୍ କରାଯାଏ। ହଁ, ତ ଆମର ପୌରାଣିକ କଥା ଅନୁସାରେ କୁହାଯାଏ ଯେ ଜଗନ୍ନାଥ ନିଜ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଭାଇ ଓ ଭଉଣୀଙ୍କ ସହ ଯାଆନ୍ତି। ଆମେ ଆମେ ଜାଣିନୁ ଜଗନ୍ନାଥ ସେଠି ଜନ୍ମ ହେଇଛନ୍ତି କି ନାହିଁ କିନ୍ତୁ ତୁ ଯେହେତୁ ପୁରାଣ ଅନୁସାରେ ପୌରାଣିକ କଥା ଅନୁସାରେ ଆମେ ଏଇ ସବୁକୁ ଜାଣିଛୁ। ତ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ସେମାନେ ମନ୍ଦିର ବାହାରକୁ ଆସନ୍ତି। ଏହି ଯାତ୍ରା ଭକ୍ତି ଆଉ ପ୍ରେମ ଓ ସମ୍ମାନତାର ପ୍ରତିକ ଭାବରେ ମାନେ ଆମେ ଶ୍ରୀ ଜଗନ୍ନାଥଙ୍କ ପାଖରୁ ଆଶୀର୍ବାଦ ପାଇଥାଉ।
ନିଶ୍ଚୟ ନିଶ୍ଚୟ।
ଆମର ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ହଉଛି ନନ୍ଦିଘୋଷ। ବଳଭଦ୍ରଙ୍କ ରଥର ନାଁ ହଉଛି ତାଳ ଧ୍ୱଜ। ଓ ସୁଭଦ୍ରାଙ୍କ ରଥ ନାମ ହଉଛି ତଳପ ଦଳନ ବା ଦେବଦଳନ।
ଉଁ ଠିକ ଠିକ।
ହୁଁ ପ୍ରତ୍ୟେକ ରଥର ନିର୍ଦ୍ଦିଷ୍ଟ ଉଚ୍ଚତା, ରଙ୍ଗ ଆଉ ଚକ ମଧ୍ୟ ଥାଏ। ଯେମିତି କିି ପ୍ରତିବର୍ଷ ନୂଆ କାଠରେ ରଥ ନିର୍ମାଣ କରାଯାଇଥାଏ।
ହୁଁ ହୁଁ।
ପୁରୁଣା ରଥରେ ହିଁ ମାନେ ଯାତ୍ରା କରାଯାଏନି? ଜଗନ୍ନାଥଙ୍କୁ ବି ନୂଆ କରିକି ଗଢାଯାଏ।
ଆଚ୍ଛା ଆପଣ ଜାଣିଚନ୍ତି ଆପଣ ଜାଣିଚନ୍ତି ପୁରଣା ରଥକୁ ଜଳାଯାଏ ବୋଲି?
କଁ କହିଲେ?
ପୂରୁଣା ରଥକୁ ଜଳା ଜାଳି ଦିଆଯାଏ ଜାଣିଚନି
ନା ମୁଁ ଜାଣିନି।
ସେ ଆମର ଯୋଉ ଯେତିକି ବି ରଥ ବି ନ୍ୟୁରେ ମାନେ ନୂତନତ ଭାବରେ ବନାଯିବ ରଥଯାତ୍ରା ପରେ ସେ ସବୁକୁ ନେଇକି ଜଳାଯାଏ। ଜାଳି ଦିଆଯାଏ ଆଉ ଗୋଟେ ମଜା କ ଜାଣିଥିବେ ଯୋଉ ମାଉସୀ ମା ଘରୁକୁ ଲକ୍ଷ୍ମୀମାଙ୍କୁ ନେଇଯିବାରୁ ଲକ୍ଷ୍ମୀମା ଆସିକି ରଥ ଭାଙ୍ଗିବେ ଜାଣିଚନ୍ତି ନା ନାହଁ
ନା
ଆଚ୍ଛା। ଏଇଡ଼ାବି ବି ଆମର ଆମ ଓଡିଆ ଓ ହିନ୍ଦୁ ଧର୍ମର ଅଛି ଏଇ ସୁଭଦ୍ରା ମାଆ ରାଗିକିରି ଏଁ ଲକ୍ଷ୍ମୀ ମାତା ରାଗିକି ଜ ଜ ଜଗାଙ୍କ ରଥକୁ ଭାଙ୍ଗି ଦିଅନ୍ତି
ଉଁହୁଁ
ଏଁ ଏମିତି କିଛି ପାଳନ କରାଯାଏ। ଆମର ଏଠି ଓଡିଆ ସଂସ୍କୃତି ଆଉ ହିନ୍ଦୁ ଧର୍ମରେ।
ଉଁହୁଁ ହୁଁ। ତ ଆମ ରଥ ବି ନିର୍ମାଣ ହୋଏ ଅକ୍ଷୟ ତୃତୀୟା ବୋଲି ଦିନରେ ଜାଣିଥିବେ ତ ତାଙ୍କ ପାଇଁ ଦ କ୍ଷ କାରିଗର ମାନେ ପାରମ୍ପାରିକ ପଦ୍ଧତିରେ ରଥ ତିଆରି କରନ୍ତି। ସେ ସେଥିରେ ବୋହୁ ପ୍ରକାର କାଠ ମଧ୍ୟ ଲାଗିଥାଏ।
ହୁଁ ବୋହୁତ ପ୍ରକାର
ହୁଁ ପହଣ୍ଡି ବିଜେ ହୋଏ ରଥଯାାତ୍ରା ଦିନ ଶ୍ରୀ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରାଙ୍କୁ ଭକ୍ତିମୟ ପରିବେଶରେ ମନ୍ଦିରରୁ ରଥକୁ ଆଣିବା ପ୍ରଥାକୁ ପହଣ୍ଡି ବିଜେ କୁହାଯାଏ। ମାନେ ରଥ ଉପରକୁ ଜେ ଯେତେବେଳେ ନିଆଯାଏ। ତ ପହଣ୍ଡି ଯାତ୍ରା ବୋଲି କୁହାଯାଏ।
ସେ ଆଉ ସେହିଦିନ ମଧ୍ୟ ଭ ଭକ୍ତମାନେ ହରିବୋଲ ଧ୍ୱନିରେ କମ୍ପିିତ କରନ୍ତି। ତାପରେ ରଥଯାତ୍ରା ପରେ ହଁ ଆମର ଛେରା ପହଁରା ହୁଏ ରଥଯାତ୍ରାରେ ଗଜପତି ମହାରାଜ ସୁନାର ଝାଡୁରେ ରଥ ମାନେ ସ ଫା କରନ୍ତି ଆଁ ଆମର କିଏ ଆସନ୍ତି। ମୁଁ ତ ଜାଣିନି
ପ୍ରଥମେ ଆସନ୍ତି ବଳଭଦ୍ର
ଓହୋ ଠାକୁର କଥା କୋହୁଚନ୍ତି ତା ସୁଭଦ୍ରା ସବୁଠୁ ପଛରେ ଆସୁଛନ୍ତି ଜଗନ୍ନାଥ ହୁଁ। ତ ଗୁଣ୍ଡିଚା କଁ କହିଲେ ହାଲୋ
ଆଉ କଣ ଜାଣିଚନ୍ତି ତ କୁହନ୍ତୁ।
ହାଲୋ।
ଆଉ କଣ ଜାଣିଚନ୍ତି।
ହାଲ ହଁ ଆଉ ଜାଣିଚି କୋହୁଛି। ଶୁଣୁ ନାହାନ୍ତି।
ଆଉ କୁହନ୍ତୁ
ଆ ତାପରେ ଆମର ଗୁଣ୍ଡିଚା ଯାତ୍ରା ହୁଏ ତିନି ଦିନ। ମାନେ ତିନି ଏ ସରି ତିନି ଦିନ କହିଲି ତିନି ଠାକୁର। ଗୁଣ୍ଡିଚା ମନ୍ଦିରରେ ସାତ ଦିନ ରୁହନ୍ତି। ଏଇ ସମୟରେ ଭକ୍ତମାନେ ବହୁ ସଂଖ୍ୟାରେ ଦର୍ଶନ କରନ୍ତି ମାନେ ରଥଯା ତ୍ରା ଠୁ ଆରମ୍ଭ କରିକି ବାହୁଡ଼ା ଯାଏଁ ଲୋକଙ୍କର ଗହଳି ଥାଏ। ତାପରେ ବାହୁଡ଼ା ଯାତ୍ରା ସାତ ଦିନ ପରେ ଠାକୁର ମାନେ ପୁଣି ଥରେ ରଥ ରେ ଆସି ମାନେ ମନ୍ଦିରକୁ ଫେରନ୍ତି ଶ୍ରୀମନ୍ଦିରକୁ ତାକୁ ବାହୁଡ଼ା ଯାତ୍ରା କୁହାଯା ଯାଏ ହେଲା ତ ଆପଣ ଗୋଟେ ଜାଣିଥିବେ ଯେତେବେଳେ ବାହୁଡ଼ି ଥିଲେ ଜଗନ୍ନାଥ ସେତ୍ ସେତେବେଳେ ଲକ୍ଷ୍ମୀ ମା ରାଗିଥିଲେ କାହିଁକି ଜାଣିଛନ୍ତି।
ଉ ହୁଁ ଆପଣ କୁହନ୍ତୁ।
ଦେଖନ୍ତୁ ରଥଯାତ୍ରା ଟାଇମ ରେ ଯେତେବେଳେ। ଉଁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ମାନେ ଗୁଣ୍ଡିଚା ଯାତ୍ରା କରିବାକୁ ଗଲେ ହେରି। ତାପରେ ତାଙ୍କୁ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇକି ଯାଇନଥିଲେ। ତ ସେ ସେଥିପାଇଁ ରାଗିଥିଲେ ଯେ ଅଧିକ ଦିନ ଯେହେତୁ ତାଙ୍କେ ରହିଗଲେ ସାତ ଦିନ। ତାଙ୍କୁ ନ ନେଇକିରି। ତ ଲକ୍ଷ୍ମୀ ମା କଣ କରିଥିଲେ ନା ଶ୍ରୀମନ୍ଦିରର ଯୋଉ ସିଂହଦ୍ୱାର ଅଛି। ଯେତେବେଳେ ହ୍ୟାଲୋ।
ହଁ କୁହନ୍ତୁ।
ସେ କଣ କରିଥିଲେ ସେ ସିଂହଦ୍ୱାର ର ମାନେ କବାଟ। ବନ୍ଦ କରିଦେଇଥିଲେ ସେ ଦ୍ୱାର ଟା। ତ ଜଗନ୍ନାଥ ତାଙ୍କୁ ମନେଇବା ପାଇଁ ରସଗୋଲା ଆଣିଥିଲେ। ଆଉ ତାଙ୍କୁ ମନେଇଥିଲେ ବି ସେଥିପାଇଁ। ସବୁ ବର୍ଷ ମାନେ ସେହି ନୀତି ଅନୁସାରେ କରାଯାଏ ରଥଯାତ୍ରା।
ଆଚ୍ଛା ଆଚ୍ଛା। ଆଉ ଗୋଟେ କଥା ଜାଣିଛି ଯେ ଏଇଟା ଜାଣିଛନ୍ତି। ପ୍ରଭୁ ରଥ ଉପରୁ ଯିବା ପୂର୍ବରୁ ଗୁରୁଯି ରଜା। ସେ ଜାଇ ଛେରା ପହଁରା ମାରନ୍ତି ହୁଁ।
ଛେରା ପହଁରା କଥା। ଗଜପତି ମହାରାଜ ସୁନ୍ଦର ଝାଡ଼ୁରେ ରଥ ସଫା କରନ୍ତି। ତାକୁ ଛେରା ପହଁରା କୁହାଯାଏ ଏମିତି ଗୋଟେ ପ୍ରଥା ଅଛି। ତାପରେ ଯେତେବେଳେ ବାହୁଡ଼ିକି ଆସନ୍ତି ସୁନା ବେଶ ବି ହୁଏ।
ହଁ।
ଉଁ ଛା ହଁ କୁହନ୍ତୁ।
ତ ରଥଯାତ୍ରାତ ମାନେ ଯେତେବେଳେ ସୁନା ବେସ ହୁଏ। ବାହୁଡ଼ା ପରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ସୁନା ଅଳଙ୍କାର ରେ ତାଙ୍କୁ ସଜେଇ ଯାଏ ତାକୁ ସୁନାରେ ସବୁ ହେଇଯାଏ। ତାକୁ ବି ଦେଖିବାକୁ ଲକ୍ଷ ଲକ୍ଷ ମାନେ ଭକ୍ତ ହିଁ ରୁଣ୍ଡ ହେଇଥାନ୍ତି। ଆ ତ ଯା ଯ ର ମହତଵ ହଉଛି ରଥଯାତ୍ରା ଭକ୍ତି ପ୍ରେମ ସମାନତା ସମାନତା କାହିଁକି ମାନେ ଦେଖନ୍ତୁ ମାନେ ସବୁ ଜାତିର ଲୋକ ତାପରେ ଆମର ଦେଶ ବାହାର ଲୋକ ସମସ୍ତେ ବି ଆସିଥାନ୍ତି ଆଉ ଆମେ ତ ଜାଣିଛେ ଆମ ଜଗତର ଠାକୁର ହଉଛନ୍ତି ଜଗନ୍ନାଥ ତ ତାଙ୍କ ପାଖେ ସମସ୍ତେ ସମାନ
ହୁଁ ସତଥା ନିଶ୍ଚୟ ନିଶ୍ଚୟ
ଭାଇଚାରା ସମସ୍ତେ ସେଠି ମିଶି ଯାଆନ୍ତି ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ଯୋଗଦାନ ଦେଇଥାନ୍ତି
ହୁଁ ହୁଁ
ଆମର ଯୋଉ ଆଜି ଯୋଉ ରଥଯାତ୍ରା ହଉଛି ଏଇଟା କେବଳ ପୁରୀର ନୁହେଁ ଏଇଟା ଆମ ସାରା ବିଶ୍ଵର ମାନେ ଦେଖନ୍ତୁ ଆମ ଦେଶ ବାହାରୁ ମଧ୍ୟ ଭକ୍ତ ମାନେ ଆମ ଦେଶ ଭିତରକୁ ଆସି ଆସିଥାନ୍ତି କେବଳ ରଥଯାତ୍ରା ଦେଖିବା ପାଇଁ
ଆଚ୍ଛା
ତ ତ ରଥଯାତ୍ରା ଆମ ସଂସ୍କୃତି ପରମ୍ପରାର ଏକ ଅମୂଲ୍ୟ ଐତିହ୍ୟ ଯୋଉଟା କି ଯୁଗ ଯୁଗ ଧରିକି ଆଜି ପର୍ଯ୍ୟନ୍ତ ହିଁ ଅଛି ତାକୁ କେହି େଇ ପଦିବନି ତ ଆପଣ ଜାଣିଛନ୍ତି ରଥଯାତ୍ରା ଯୋଉ ଦଉଡ଼ି ଅଛି ତ ସାର୍ ଆମର ଟାଇମ୍ ଏବେ ଓଭର୍ ହେଇଯାଇଛି ତ ରଖୁଛି